ହ୍ୟାଲୋ। !
ଆଜ୍ଞା ସାର୍ କୁହନ୍ତୁ ଭଲ ଅଛନ୍ତି ଆଜ୍ଞା।
ଆ କଣ କରୁଛନ୍ତି କଣ?
ଏଇଠି ବସିକି ଟିକେ ଅ ଟିକେ ଦେଖୁଥିଲି ଗୋଟେ ଭିଡିଓଟେ ହଉ ଆମର ଏଇ ଯୋଉ ଶିକ୍ଷା ଉପରେ ଆଉ। ଆଉ ଆପଣଙ୍କର?
ଆ ମୋର ତ ସେଇ ବିଜନେସ ଟାଇମ୍ ଟା ବର୍ତ୍ତମାନ୍ ଚାଲିଛି ବିଜନେସ୍ ସେମତି।
ଆଛା ଆପଣଙ୍କର ବିଜନେସ୍ କେତେ ଦିନ ହେଇଗଲାଣି?
ମୋର ଏଠି ତ, ମୁଁ ବିଜନେସ କଲିଣି ଆସିକି ବାଇଶି ବର୍ଷ, ତେଇଶି ବର୍ଷ ଆସିକି ହେଲାଣି। ଆଉ ପ୍ରଥମେ ମୁଁ ଜଣଙ୍କ ମାଲିକଙ୍କ ପାଖରେ ଥିଲି ତାପରେ ସେଠି ତାଙ୍କ ପାଖରେ ରହିଲି ତାପରେ ଯିଏ। ହ ନିଜେ ଗୋଟେ ଠାକୁରଙ୍କ ଦୟାରୁ ଚାଲିଛି ଠିକ୍ ଠାକ୍
ହମ୍ ଠାକୁରଙ୍କ ଦୟାରୁ ଚାଲିଛି ସବୁଯାକ ଠିକ୍ ଠାକ୍ ସବୁ ଚାଲଚି। ଆଛା ଆପଣ ତାଙ୍କ ପଖେ ଯେତେବେଳେ ଥିଲେ ସେତେବେଳେ ଭଲ ଲାଗୁଥିଲା ନା ଏବେ ଯେତେବେଳେ ଆପଣଙ୍କର ନିଜ ନିଜର ଦୋକାନ ଖୋଲିଛନ୍ତି
ହଁ! ନାଇଁ ସେତେବେଳେ ତ ତାଙ୍କ ପାଖରେ ଥିଲି ଯେତେବେଳେ ସେତେବେଳେ ଟିକେ କଷ୍ଟ ହଉଥିଲା। କାହିଁକି ନା ମାଲିକ ଯେତେବେଳେ ଗାଁ ଗାଁକୁ ଯିବା ପାଇଁ ବା ଚାହୁଁଥିଲି ସେଥିେବେଳେ ଟିକେ ଛାଡିଦଉନଥିଲା। ବେପାର ଟା ଏମିତି ଏମ ବି ଏ କର ଆଉ କାଲିସକାଳେ ଯିବ କି କଣ କରିବ ଏମିତି ଅସ ଲାଗୁଥିଲା। କଲା ସବୁ ସବୁ ନିଜେ ଯାଇ ବ ଇଛା ଉପରେ ସେଇଟା
ବସ
ଆଉ କିନ୍ତୁ ଏଇଟା ବର୍ତ୍ତମାନ ନିଜେ ଏଇଟା
ଆଛା! ସେଇଟା ତ ହିଁ ଜବ୍ ନା। ମାନେ ଜଣଙ୍କ
ହଁ! ଜଣଙ୍କ ଅଧୀନରେ ଥିଲା ମାନେ ତାର ସବୁ ଜିନିଷ ହଁ ହୁଁ! ଆଛା! ତାଙ୍କ ଅଧୀନ ଥିଲା ମାନେ ସେ ଯାହା
ଅଣ୍ଡର ରେ ଖି ସେଟା ଜବ। ହଁ! ସେଇଟା ହେଲା ହିଁ ଜବ। ଏଇଟା କଣ ଆପଣ ନିର୍ଜସ୍ୱ ଯେହେତୁ ବିଜନେସ ଆପଣଙ୍କ ଇଚ୍ଛା ହେଲା ଆପଣ ଯେତେବେଳେ ଚାହିଁବେ ଖୋଲିବେ ଯେତେବେଳେ ଚାହିଁବ ବନ୍ଦ କରିକି ଯୁଆଡ଼େ ଯାଇପାରିବ ମାନେ ଯେଉଁଟା କୁହନ୍ତି ନିଜ ଇଚ୍ଛା ହିସାବରେ ଆପଣ ଯାହା
ହଁ ହଁ ଯାହା ଯାହା ନିଜେ କରିପାରିବେ ଆପଣ ଚାହିଁବେ ତ ଆଜି ହୁଁ ହୁଁ। ଚାହିଁବେତ ବନ୍ଦ କରିଦେବେ ଚାହିଁବେତ ଖୋଲି ପାରିବେ।
ହଁ ଜବରେ ଯେମତି ଆମର ରହୁଚି ଏତିକି ଟାଇମରେ। ଟାଇମି ଆସିବ ଏତିକି ଟାଇମ କାମ କରିବ ଜଣକ ଅଣ୍ଡରରେ କାମ କରିବା। ନିଜସ୍ୱ ମାନେ। ବେପାର କିଛି ଷ୍ଟାର୍ଟ କରିବା ନା ବହୁତ ଗୁଣରେ ଭଲ। ଅବଶ୍ୟ ଛୋଟ ରୁ ହିଁ ଷ୍ଟାର୍ଟ କରିବାକୁ ପଡେ ଆମ ମାନଙ୍କୁ। କାହିଁକି ଆମେ ତ ସଡନ ତ ଗୋଟେ ବଡ ମାନେ ସେତିକି ପଇସା। ଖଟେଇକି କରିବାଟା ବସ
ହୁଁ ହୁଁ ହୁଁ।
ଗଲେ ଚାକିରୀ ଅପେକ୍ଷା ବେପାର ବହୁତ ଭଲ।
ହୁଁ ହୁଁ। ଚାକିରିର ପଇସା ଏତିକି କଣ ଚାକିରି ପଇସା ମାସ ଶେଷକୁ ସେଇଟା ଅନେଇକି ବସିଥିବ ଚାକିରିଆ ମାନେ। ଲାଷ୍ଟକୁ ପଇସା ଆସିବ ସେ ପଇସାଟା ଖର୍ଚ୍ଚବାର୍ଚ୍ଚ କରିକି କଣ କରିବା। ବେପାର ପଇସା ଏଇଟା କଣ ମାନେ କଞ୍ଚା ପଇସା ଡେଲି ବେପାର ହେଲା ଡେଲି ଖର୍ଚ୍ଚ ବାର୍ଚ୍ଚ କଲା ଡେଲି ରଖିଲେ ଡେଲି ପଇସା ଦେଖିଲ ମାନେ ଗୋଟେ ଖୁସି ଲାଗେ ଏଇଟା ଗୋଟେ। ଆଉ କିନ୍ତୁ ଚାକିରି ଟା କଣ ମାନେ ସୁସ୍ଥିଆ ଜିନିଷ ଯୋଉ କହନ୍ତି। ସେ ଜିନିଷଟା।
ସେଇଟା ହେଲେ ଅସୁବିଧା ହବ।
ଆଜ୍ଞା।
ଆପଣଙ୍କର କଣ କଣ ସବୁ ବେପାର କରୁଚନ୍ତି?
ମୋର ସବୁ ମାନେ ଷ୍ଟୋଭ ଲଣ୍ଠଣ ଠୁ ଆରମ୍ଭ କରିକି। ମୁଁ ଗ୍ୟାସ ଚୁଲା ପ ସବୁ ଆଟାଚ ଫାଟାଚ ଲଣ୍ଠନ ଷ୍ଟୋଭ ଡିବି ତାପରେ ପ୍ଲାଷ୍ଟିକ ଆଇଟମ କିଛି ତା ଭିତରେ ପୂରେଇଛି ଗ୍ୟାସ ଆଇଟମ ତ ସବୁ କହିବାକୁ ଗଲେ ଆଉ ତାପରେ କା ତାର ଫାର ବି ରଖୁଚି। ଆଉ ପ୍ଲାଷ୍ଟିକ ହାଙ୍ଗର ଆଲୁମିନିୟମ ହାଙ୍ଗର ଏଇସବୁ ଜିନିଷ।
ଧୀରେ ଧୀରେ ଗୋଟେ ଗୋଟେ ଜିନିଷ ମାନେ ମିଶଉଚନ୍ତି, ଆଉ ସେଇଟା ଆଗକୁ ବଢଉଛନ୍ତି ଆଉ।
ତାପରେ ଆସ୍ତେ ଆସ୍ତେ ବି ଦୋକାନ ଅଧିକ ମାଲ ଟିକେ ପୁରେଇଲି। ଆଜି ମାଲ ତ ଅଧିକ ପଡିଲା ପରେ ତାକୁ ଖୁସି ଲାଗୁଛି କାହିଁକିନା ଗୋ ଗୋଟେ ଜିନିଷ ମାଲ ଯଦି ଦୋକାନ ଥାଇକି ଗୋଟେ ଗ୍ରାହକ ଗୋଟେ ଫେରିଯିବ ମନରେ ଟିକେ ଦୁଃଖ ଲାଗିବ। ଆଉ ସବୁ ଜିନିଷ ହଁ ତାପରେ ଜିନିଷଟା ବହୁତ।
ଆଜିକା ଡେଟରେ ଗ୍ରାହକ ମାନେ ଚାହୁଁଚନ୍ତି କି ଆମେ ଗୋଟିଏ ଜାଗା ଯିବୁ ଦଶଟା ଆଇଟମ୍ ଧରିକି ଆସିବୁ। କାହିଁକିନା ସମସ୍ତଙ୍କ ପାଖରେ ସମୟର ବହୁତ ଅଭାବ ସେଟା
ହଁ ହଁ ବହୁତ ଭଲ ଆଜ୍ଞା
କାହାକୁ ବୁଲିବା ପାଇଁକା ଏ ଦ ସେ ଦୋକାନ କାହାପରେ ସମୟ ନାହିଁ ଆମର ଗୋଟେ ଜାଗାରେ ବିଶ୍ୱାସ ମାନେ ହେଲା ସେଇ ଜାଗାକୁ ଗଲୁ ସେ ଗୋଟେ ଜାଗାରୁ ଦଶଟା ଜିନିଷ ଉ ଟାଇମ ବଞ୍ଚିଲା ତା ସହିତ ଜଣଙ୍କ ସହିତ ଜଣଙ୍କ ଦୋକାନୀ
ହୁଁ ହୁଁ।
ଏଭଳି ଭାବରେ କରିବା ଆଗକୁ କଣ ଘ ଭବିଷ୍ୟତରେ ଆପଣ ଭାବିଛନ୍ତି କେମିତି କଣ କରିବେ ଆଗକୁ କେମିତି ବଢ଼ିବେ। ଆପଣଙ୍କର ବେପାରକୁ କେମିତି ଆଗକୁ ଆପଣ ବଢେଇବେ କେମତି କଣ କରିବେ
ବେପାର ତ ଏମିତି ବେପାର ତ ଚାଲିଲା ବେଳେ ଅଟୋ ମାନେ ଆସ୍ତେ ଆସ୍ତେ ମାନେ ବଢିବ ସେଟଶୀ ବେପାର ଯେମିତି ଯଦି ଅଧିକ ବେପାର ହେଲା ଇନକମ ସେମିତି ଅଧିକ ହବ ପ୍ରଫିଟ ଟା ଆମର ତଟା ଅଧିକ ହେଲା ମାନେ ସେମିତି ଜିନିଷଟା ଆହୁରି ଜିନିଷା କିଣିବା ପଡିବ ଆହୁରି ମାଲ ବି ପୁରିବାକୁ ପଡିବ ଅଲଗା ଭେରାଇଟି କଣ ଦେଖି ରଖିବି ଅଲଗା ଜିନିଷ କଣ ଆଣିବି ରଖି ର ଭଲ ଚାଲିବ ସେ ଜିନିଷକୁ ନଜର କରିବାକୁ ପଡିବ କାଁକ ଗ୍ରାହକ ଯୋଉ ଜିନିଷ ଚାହୁଁଛନ୍ତି ସେ ଜିନିଷ ଆଣିିକ ରଖିବାକୁ ପଡିବ।
ଚଲ ଠିକ
ଆଉ ଆଜ୍ଞା ଆଉ। ସେମାନେ ତାଙ୍କ ତାଙ୍କ ଜିନିଷ। ୁ ମୁଁ ନିଶ୍ଚେ ଚାଲିବାକୁ ପଡିବ କାଁ ଆମେ କହିଥିଲେ ଆମ ହଁ ଏଇ ଜିନିଷର ଆ ସେ ଜିନିଷ ସେମିତି ହବନ ନା ସେମାନେ ଟିକେ କ ରେଟ। ଟିକେ ଭଲ ଜିନିଷ କି କିଣିବା ପାଇଁ ଆକୁ ନେଇକି ନିଶେ ଜଳିବାକୁ ପଡିବ ଆଉ। ଆମ ଆ ଗେ ଆପଣ ତ ପଢାପଢି କରୁଛନ୍ତି ଆପଣ କଣ ଆଜ୍ଞା
ମୋର ଚାଲିଛି ପଢାପଢି କିନ୍ତୁ ନା ମତେ କିନ୍ତୁ। ଜବ୍ କରିବା ପାଇଁ ଇଚ୍ଛା ନାହିଁ। ଇଚ୍ଛା ବି ହଉନି କାହିଁକି ନା ଯେହେତୁନି। ନିଜର ଆପଣ କୁହନ୍ତୁ କୁହନ୍ତୁ
ହଁ ଆଉ ଗୋଟେ ଜିନିଷ କଣ ଆଜିିକାଲି ଦି- ଦିନରେ। ପୁଅ ଝିଅ ଭିତରେ ବି ବର୍ତ୍ତମାନ କିଛି ଫରକ ନାହିଁ ପୁଅ ବି ଯାହା କଲେଣି ଝିଅ ତା ତୁଳନାରେ ଅଧିକ ବି କରୁଛନ୍ତି। ଆଉ ପୁଅ ଯେମିତି ବେପାର ପତ୍ର କଲେଣି ଝିଅ ମାନ ସେମିତି ବେପାର ପତ୍ର କଲେଣି। ପୁଅମାନୋନେ ଯେମିତି ଚାକିରି କରିଛନ୍ତି ଦି ଝିଅ ମାନେ ହିଁ ଚାକିରି ବାକରି କରିଛନ୍ତି। ସବୁ ଜିନିଷ ତ ଚାଲିଛି ଯେ ଏତିକି ଯୁଅ ତୁଳନାରେ ଝିଅ ବି ଅଭ୍ୟାସ ସବୁଲେଣି ସବୁ ଜିନିଷ ହୋଟେଲ ରୁ ଆରମ୍ଭ କରିକି ଫାଷ୍ଟ। ଫୁଡ୍ ଠୁ ଆରମ୍ଭ କରିକି ମାନେ ଜଳ କଷତି ଅଣ୍ଡା ଆରମ୍ଭ କରି ସବୁ ଜିନିଷ କରୁଛନ୍ତି। ଆଉ ସବୁ ଜିନିଷ କରୁଛନ୍ତି। ଆ ସେଥି ନାଇ ଆଉ ବେପାର ତ କରେ ସମ ସମସ୍ତଙ୍କ ପାଇଁ ଠିକ୍ କିଛି ଅସୁବିଧା ନାହିଁ। ପୁଅ ପିଲା କରିପାରେ ଝିଅ ପିଲା କରିବେ ସମସ୍ତେ ବି କରିପାରିବ କିଛି ଅଛି ଅସୁବିଧା ନାହିଁ। ଆ ସେଥିରେ କି ବି ଫରକ ନାହିଁ ବପାଚୁଆ ବେପାର ଟା କଲେ କିଛି ଖରାପ ନାହିଁ।
କ କିଛି ସେ।
ପିଲା କରନ୍ତୁ କୋଉ ପିଲା କରନ୍ତୁ କିଛି ଖରାପନି ଆପଣ ଯ। ଲାଇନରେ ଆପଣ ବି ଅଛନ୍ତି। ଧରନ୍ତୁ କାହା ପାଖରେ ଯଦି ଗୋଟେ ମାଲିକ ବାାର ଅଛନ୍ତି। ଆପଣ ସେଠି ନିଶ୍ଚୟ ଟିକେ ଇଏ ପଡୁଥିବ ଅସୁବିଧା ଲାଗୁଥିବ। ନା ମୁଁ ଆଜି ଟିକେ ଗାଁକୁ ଯିବା ଚାହୁଁଛି ମୁଁ ଯାଇପାରୁନି। ଆଉ କାଲିକି ମତେ ଟିକେ ଛାଡ଼ିଲେ ଟିକେ ଭଲ ହୁଅନ୍ତା ଏମିତି ଜିନିଷ ଆଜ୍ଞା। ଆ ଟ ଆ ଟ ଆଠ ସ ହୁଁ ସେଟା ହଉ
ହୁ ହୁଁ
ସବୁ ଜିନିଷ ପୁହା ଯିବା ଭିତରେ କିଛି। ଫରକ ନାଇଁ ଗାଲେ ସବୁ ଚଳିବ। ବେପାର ତୁ ଆରମ୍ଭ କରିୁ ସବୁ ଜିନିଷ ଟା।
ଗୋଟେ ସେତିକି ଇନଭେଷ୍ଟମେଣ୍ଟ୍ ପାଇଁ ବି ପଇସା ଦରକାର ନା?
ଆଜ୍ଞା?
ସେତିକି ଇନଭେଷ୍ଟମେଣ୍ଟ୍ ପାଇଁ ପଇସା ବି ଦରକାର।
ପଇସା ଦରକାର ପଇସା ଦରକାର ହେଲେ ସେମିତି ବେପାର କରିବାକୁ ହଉ। ହଉ। ପଇସା ଥିଲେ ହେଲେ ବି ସବୁ ଜିନିଷରେ ବେପାର କରିବାକୁ ସବୁ କିଛି ଲାଗିବ ପଇସା ନହେଲେ ଆଜିକାଲି ତ କିଛି ନାହିଁ ନା। ସବୁବେଳେ ପଇସା। ପଇସା ହେଲେ ସବୁ କିଛି ମୁଁ ଫାଷ୍ଟ୍ ତ ପାଞ୍ଚ ଲକ୍ଷ ଖଣ୍ଡେ ଷ୍ଟାର୍ଟ କରିଥିଲି ଆଗ ଆରମ୍ଭ କଲି ଯେତେବେଳେ। ବାବା ଆସ୍ତେ ଆସ୍ତେ । ହଁ ହଁ।
କଣ ମିଳୁଥିଲା?
ସେଥିରେ ମତେ ଦଶ ହଜାର ଟଙ୍କା ମିଳୁଥିଲା ଆଉ ଏବେ ତ ନିଜେ କଲେ ନିଜେ କଲେଠୁ ତାର ଟିକେ ଅଧିକ କନ୍ତି ଲାଭ ଭାରି ହଉଛି।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
ବହୁତ ଜିନିଷ ହଉ ଉପକୃତ ହଉଛି। । ନା ନା କର କର ଆଜ୍ଞା
ଆପଣଙ୍କୁ କେତେଟାରୁ କେତେଟା ରୁହେ।
କେତେ କ୍ଷେତରେ
କେତେଟାରୁ କେତେଟା ଉଠେ ନା
ହଁ ଖୋଲା ବୋଲି ମୁଁ ସକାଳ ନଅଟାରେ ପଳେଇ ଆସି ଘରୁ ତ ଆଠଟା ପନ୍ଦର ବାହାରେ ଆଉ ଏଠି ଆସି ନଅଟାରେ ପହେଞ୍ଚ। ନଅଟା ପହଞ୍ଚିଲା ପରେ ତାପରେ ରାତି ଦଶଟା ବେଳେ ମୁଁ ବନ୍ଦ କରିଦିଏ।
ହ୍ୟାଲୋ। ହ।
ବତଲା ଯାଇକି ଖାଇବି ପିଏକି ଏମିତି ହୋଇଚି। ତାପରେ ଘରକୁ ଗଲେ ଖିଆ ପିଆ ହବ। ଶୋଇ ପଡ଼ିବୁ ସକାଳ ପୁଣି